ଓ
ତମକୁ ଶୁଭୁଚି ତ ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହଁ।
ଉଁ ଶୁଭିଲା ଏବେ?
ହ୍ୟାଲୋ ହଁ ହଁ। ତମକୁ ଶୁଭୁଛି ନା ତମକୁ ଶୁଭୁଛି ନା?
ହଁ ହଁ ଏମ୍ ଚୁବିଲା। ହଁ ମୁଁ କହିଲେ ଆଉ ତୁମେ କେତେ ବାଡ଼େ ଯାକେ କେତେ ବାଡ଼େ ଯାଇ ପଢ଼ିଛ?
ମୋର ବି ସେମ ତମର ଯାହା ମୋର ସେଇଆା।
ତମେ ବା କୋଠି ଜବ୍ କରୁଥିଲ?
ହଁ।
କଉ କହୁଥିରେ କାମ କରୁଥିଲ?
ଥିଲି ଗୋଟେ ପ୍ରାଇଭେଟ୍ ଏଥେରେ ଆଉ।
ଏବେ ଛାଡ଼ି ଦେଇଛ?
ହଁ ଛାଡିଦେଲିଣି ଦେଢ଼ ବର୍ଷ ହେଇଗଲାଣି।
ନେଇ ଯ ଝିଅ ପାଇଁ ନା କଣ?
ହଁ।
ଏରୋନର ମ୍ୟାରେଲ୍।
ନା ସେଠି ଥିଲୁ ତାପରେ ଘରେ କରିଥିଲୁ ଅସୁବିଧା ହେଲା ଆଉ ହଁ।
ଆଉ ଏବେ ସବୁ ଭଲ?
ହୁଁ।
ଘରେ ସବୁ କିଏ କିଏ ଅଛନ୍ତି?
ହଁ ଏବେ ଆମର ମୁଁ ତ ଏକା ଆଉ ଅ ଶାଶୁ ଶାଶୁର ଝିଅ ଏଇ ଆଉ ଆଉ କେହି ନାହାନ୍ତି।
ଦିଅର?
ଆମର ଛୋଟ ପରିବାର ନା। ହୁଁ।
ଯା। ଭଲରେ ଉ
ହଁ ଆଉ ତମର ରଜ ପାଇଁ କଣ କେତେ ବାରଟ ହେ
କଣ ପାଇଁ ଆମ ଶାଶୁ ଘରେ ତ କିଛି ହବନି ଆମ ବଡ଼ ଶାଶୁ ମାଙ୍କ, ଏଁ ଯୋଉ ଚାଲି ଯାଇଥିଲେ ତ ଏ ବର୍ଷ, ତେ ହେଇନି ଆଉ, ଯେ ଆମର ହବନି କିଛି ପିଠା ପିଠି କି ନୂଆ ତ ପିନ୍ଧିବୁନି, ଆମର ଏଠି, ପୁଅ ପାଇଁ ଡ୍ରେସ୍ ହେଇଥିଲା ଯେ ତାକୁ ପିନ୍ଧେଇ ଦେଇଛି ଆଗରୁ ମୁ ମାରା କରିକି ପୁଣି ପିନ୍ଧିବ ଆଉ, ଆମ ଏଇ ଆମ ଘରେ ପିଠା ପିଠି ହବ କଣ, କରିବେ ଆମର ତ କେହି ସେ ପୋଡପିଠା ଚକୁଳି ପିଠା ଫିଠା ଏସବୁ କେହି କିଛି ଖାଆନ୍ତିନି ପୁର ପିଠା,
ହଁ,
ଆମର ଖାଲି ଚକୁଳି,
ଆଚ୍ଛା, ହୁଁ-ହୁଁ
ହଁ ତାପରେ କାହା ଦେହ ପାଆ ଭଲ ନାହିଁ,
ହଁ-ହଁ,
ଏବେ ସିଜନ ଏମିତି ଚେଞ୍ଜ ହଉଛି ପ୍ରାୟ ଦେହ ଖରାପ୍ ପା, ଆମ ଘରେ ସମସ୍ତଙ୍କ ଦେହ ଖରାପ କିଛି ନା କିଛି ହେଇ,
ହଁ,
ଆଉ କଁ ଆମ୍ବ ପଣସ ସିଜିନି ଆଉ,
ଦେହ ପା ଖରାପ୍ ହଉଛି ସେଇଥିପାଇଁ ଲାଗି ଆଉ,
ହଁ ଆରେ ଖରାପ୍ ହଉଛି କୁହନି ପାରିବି, ଖରା ହଉଛି ନା ଆଉ କିତେ ଦିନ ଗଲେ ପୁଣି ବର୍ଷା ହେବ, ମଝିରେ-ମଝିରେ ବର୍ଷା ହେଇଯାଉଛି,
ହୁଁ-ହୁଁ,
ଆଉ କେତେ ଦିନି, ହୁଁ-ହୁଁ, ଆଉ କାଲି କିଛି ପ୍ରୋଗ୍ରାମ ନାହିଁ ବୁଲାବୁଲି କରିବାକୁ ଯିବାକୁ?
ନା ଯିବାର ନାହିଁ ଅଛି ତାର ଜନ୍ମ ଦିନ ଅଛି ଏଁ, ତାଙ୍କ ର ସେଠି ନନଦ କହୁଛନ୍ତି ଆସ ମୁଁ କହିଲି ସେ ସେଇ ଦିନ କାଲି ଯିବି ଆଉ କିଏ ଥିବ, ଆଉ ବାପା ଘରେ ବି ମୁଁ ଭାଇ ବାହାଘରରେ ଆସିଛି, ସେ କହୁଥିଲା କହିଲା ଦେଇ ଆସେ ମୁଁ କହିଲି ନା ସେଠିକି ବାପାଙ୍କ ଦେ ଦେହ ଭଲ ଲାଗେନା ସେଠିକି ମେଡିକାଲ୍ ମେଡିକାଲ୍ ସେ-ସେ ମେଡିକାଲ୍ ଗଲା ବେଳକୁ ଯିବି ଆଉ ରଜରେ ଯିବିନି ଏ ଯୋଉ ଖରା, ଟିକେ ଇଚ୍ଛା ବି ହଉନି ଯିବାପାଇଁ,
ହଁ ମୁଁ ଖରା ପାଇଁ କୁଆଡ଼େ ଇଚ୍ଛା ହଉନି,
ହଁ ଅଁ,
ଅଁ ମୁଁ ଯାଇଥିଲି ଯାଇଁ, ଆଉ ମୋର ଛୋଟ ପିଲାଟି ତାକୁ ଧରିକି ଯିବା ବି ବହୁତ୍ ସୁବିଧା ହବ, ଏକାଟିଆ ହେଇଥିଲେ ଦେ ପଳେଇ ଥାଆନ୍ତି, । ଆମେତ ହଇରାଣ ହବା-ହବା ସେଇ ଛୁଆ କୁ,
ହୁଁ ଦି ବର୍ଷ ଅଢେଇ ବର୍ଷ ହେଲା ତଥାପି-ତଥାପି ମୁଁ ଯାଇପାରୁନି କୁଆଡ଼େ ଆଉ,
ହେଲେ ମେଡ଼ିକାଲ ଯାଇଥିଲି ଯୋଉ ମୋର ଛାତି ଏକ୍ସରେ କରିବାକୁ।
ହଁ।
ଜାଣିଲକି ଆମର ଏଇଠି ପାଖରେ ଗମେଣ୍ଟ ମେଡିକାଲ ଅଛି। ମୁଁ ଯାଇଥିଲି କରିବାକୁ ସେଠୁ କହିଛି କହିଲା ମାନେ ଗମେଣ୍ଟ ମେଡିକାଲ ମାନେ ଜାଣିପାରୁଥିବ ଲାଇନ୍ ଥିବ ଏକ୍ ରେ।
ହଁ ହଁ।
ପ୍ରବଳ ଭିଡ ଥିଲା ମୁଁ ମୋ ପୁଅ କୁ ନେଇଯାଇଥିଲି ସାଙ୍ଗରେ ମୁଁ କହିଲି ଆସେ। ଟାଇ ଟାଇମ୍ ଠିକ୍ ଟେବୁଲ୍ ଟାଇମ୍ ଟେବୁଲ୍ ନାହିଁ। ଆଉ ମେଡ଼ିକାଲ୍ କଥା ପ୍ରାଇଭେଟ୍ ହେଇ ଯେ ସାଙ୍ଗେ ଯିବୁ ଦେଖେଇଦବୁ ପଳେଇଆସିବୁ। ଗମେଣ୍ଟ ମେଡିକାଲ ମାନେ ତ ଯାହା ହେଲେ
ତ ଗୋଟେ ଦିନ ନେଇକି ଯାଇଛି ଆସିଲା ବେଳକୁ ପୁରା ଲାଲ ପଡିକି ହେଲେ ପୁରା ଦେହ କଣ ମୁଣ୍ଡ ଚୁଟି ଫୁଟି ଚାରିଆଡେ ହେଇଗଲା ଘମିର ପ ସି ହେଇଗଲା ପୁରା ଖାଲି ପାଣି ସେ ପାଣି ପଶିଯାଇନି ନା ଯୋଉ ଘମିର ସବୁ ଦେଖା ହୁଏ।
ହଁ ହଁ।
ସେମିତି ପ୍ରବଳ ହେଇଯାଇଥିଲା ତାକୁ। ପୁଣି ତା ନି ତାପରେ ଆଉ ପୁଣି ତା ପାଉଡର ପକେଇ ପକେଇ ପକେଇ ତାକୁ ଯାଇକି ଟିକେ ଟିକେ କମିଲା। ଏବେ ଟିକେ ଆଉ ତାକୁ ନେଇକି ଯାଉନି ତାପରେ ତା ଦେହ ନିଜର ଖରାପ ହେଇଥିଲା ତାକୁ ସନ୍ଧ୍ୟାରେ ନେଇକି ଯାଇ
ପଳିବ। ମୁଁ ଛୋଟବେଳେ ତ ଆକୁ ଛାଡିିକି ସବୁ ଆଡ଼େ ପଳଉଥିଲି। ଏବେ ବଡ଼ ହେଲାଠାରୁ ସେ ସବୁ ଠିକି ଜିଦି କରିକି ଯାଉଛି ନା ମାମା ଗଲା ଗଲେ ମୁଁ ଯିବି।
ହଁ ହଁ।
ଖାଇଲାବେଳକୁ ବାରଟା ବାଜୁଛି।
ହୁଁ।
ଆଉ ତାକୁ ଅଲଗା କିଛି ଖାଇନି ତା ପାଇଁ ଖାଇବା ପାଇଁ ଟେନସନ୍। ଛାଡି ଦେଇଯିବ ଆସିବା ଦରକାର। ହୁଁ ସେ ଆମର ତ ତାକୁ ନେଇକି ଯାଉଥିଲି ବାଟରେ। ସେ ନଣନ୍ଦଙ୍କର ଘର ବ୍ରତ ଘରକୁ ନେଇକି ଯାଉଥିଲି ବର୍ଷା ଯେ ପ୍ରବ
ଓହୋ।
ଯେହେତୁ ଛୋଟ ପିଲାଟେ ବୁଲି ମୁଁ ଆଗରୁ ନ ଯାଇକି ସେଦିନ ଯିମି ବୋଲି ମୁଁ ଆମ ଘରେ ଛାଡ଼ିକି ଗଲି ଯାଇକି ଆସିଲି ଦି ଘଣ୍ଟା ତିନି ଘଣ୍ଟା ଲାଗିଲା ପାଣି ବି ହେଲାଣି ନା।
ହଁ ହଁ।
ହୁଁ ଦି ତିନି ଘଣ୍ଟା ଲାଗିଲା। ତାପରେ ଯାଇକି ତାକୁ ପୁଣି ଆସିଲାବେଳକୁ ଯାହା ହେଉ ସେ ମାନେ ଏତିକି ହଇରାଣ କାହାକୁ କରେନି। ମୁଁ ଗଲାବେଳରୁ ଶୋଇଛି ଖାଇନି ଅଢେଇ ଘଣ୍ଟା ତିନି ଘଣ୍ଟା ବେଳେ ଶୋଇଥିଲା।
ହୁଁ।
ସେମି ସହିତ ଆମ ଆଇ ଉଠା ପୁଣି ଆମେ ଯ ଘରକୁ ଗଲେ
ହୁଁ।
କି କୁଆଡେ ପଳେଇଲେ ସେ କାହାରିକି ହଇରାଣ କରିବନି ଚୁପଚାପ ଖେଳିବ। ଚୁପ୍ କିନା ଶୋଇଥିବ ବେଶୀ କନ୍ଦାକଟା କରେନି କିଛି କ ମ କ ଚାରି ଦିନ ତଳେ ମେଡିକାଲରେ ଆଡମିସନ ହେଇଚି ନେଇଥିଲା କି ତାକୁ ନେଇକି ଯାଇଥିଲା ଆଡ ମୁଁ ମୋର ଡରି ମରିକି ଯାଉନି ଭିତକୁ କାଳେ ଇଞ୍ଜେକ୍ସନ୍ ନବାକୁ କାଟିବ। ପାରିବ କଣ କରିବ ଛଟ ଛୋଟତେ ହେଲେ କଷ୍ଟ ହେଠୁ
ହଁ।
ମୁଁ ମୋର ଡରି ମରିକି ଯାଇଁକି ଠିଆ ହେଇଛି ପଦାରେ ଆଉ ସେ ଭାଉ ଉଜ ଭାଇ ତାକୁ ନେଇକି ଗଲେ ତାକୁ ଭିତରକୁ ସାଲାଇନ୍ ଛୁଞ୍ଚି ଲଗେଇବାକୁ। ସିଏ ଚୁପ ନା ତାର ବସିକି ନିଜେ ଦେଖୁଛିମଟାରେ।
ହୁଁ।
ନିଜେ ବସିକି ଦେଖୁଛି ହାତଟାକୁ ଦେଖେଇ ଦେଇଛି।
କରନି ବୋଲି।
ହଁ ହୋଉଛି ଯେତେ ଛୁଆ ଥିଲେ ସିଏ ଯୋଉ ଭଳିଆ ରଡି ଛାଡୁଛନ୍ତି କୁହନା।
ଆଉ ମେଡିକାଲ୍ ନେଇଥିଲ ଡାକ୍ଟର କଣ କହିଲା?
କହିଲା କଫ ଜମି ଯାଇଛି ପାଞ୍ଚ ଦିନ ରଖିଲେ ଆଡମିସନ କରିକି। ବ୍ୟସ୍। କେ ଦଲଚ। ଚାଷ ହଉଛି ପୁନ ଗବ ରାତି ଶଧନି ଆସୁ। ଦେହ ଟିକେ ଭଲ ଲାଗିଲେ ଯାଇଁକି ଶୋଇ ପାରୁନି କୁହନା ଆମର କାଶ ହେଲା ବେଳେ ଆମେ ଶୋଇପାରୁଚନ୍ତି ନା? ଚା।
ଏଟ।
ଆମେ ବସି ଆମ କାଶ ହେଲା କଣ ଉଠିକି ବସିଜାଉଛନ୍ତି। ତାକୁ କାଶ ହେଲା ବେଳେ ସେ ଉଠି ପାରିବ ନା କଣ କରିପାରିବ ସେ ଶୋଇବ। ହେଇଯାଉଛି ସେଇଥିପାଇଁ ତ ବା। ମୁଁ କହିଲି ଗ୍ୟାସ୍ ନେ ଗ୍ୟାସ୍ କୋଉ କମିଲା।
ହ।
ତ ମଝିରେ ଥରେ ବାହାରିଥିଲି ନେଇକି ଯିମି ବୋଲି କ
ହଁ।
ତାପରେ ଆମ ଏଇ ଟାଉନକୁୁ ଆସନ୍ତି ଜଣେ ଭୁବେନେଶ୍ଵର ରୁ।
ବସିକି କାମ କରୁଛି ହେଇଥିର ହଁ।
ହୁଁ ସେଆ।
ନଅ ମିନିଟ୍ ହେଇଗଲାଣି ଗୋଟେ ମିନିଟ୍ ଖାଲି ଗପିଦିଏ ବନ୍ଦ କରିମି। ସେଇ ସେଇଟ ହଁ। ଆଉ ତମ ପୁଅ ହେରିକା କଣ
ହଁ ଆଙ୍କର ବି ଟିକେ କମିଯାଇଛି ମେଡିସିନ୍।
ଓ ହୋ।
ହଁ ହେଇଛି। ଘରେ ଡାକିଲେଣି?
ନା ନା ସେ ଫୋନ୍ କରିବି ତ ଗୋଟେ ଜାଗାକୁ ହଁ ଫୋନ୍ କରିବି ତ।
ହଁ।
ଟାଇମ୍ ହେଇଗଲାଣି ଆଉ ଦଶ ସେକଣ୍ଡ।
ଯାହା ହେଉ, ହଁ। ଅଳ୍ପ ସମୟ ଟିକେ କଥା ହେଇଯାଉ, ଦଶ ମିନିଟ୍ କଂପ୍ଲିଟ୍ ହେଇଯାଉ। ନା ନ ନଅ ମିିନିଟ୍ ହ।
ହଁ, ଓପନ କର। ହେଇଯିବ, ହେଇଗଲା।